ହାଲ୍
ଆଜ୍ଞା ନମସ୍କାର ମୁଁ ଆବେଦ ଅଛି ଆପଣ ପାଖକୁ। ହଁ ଆପଣ ୱେ ଶିମିଳି ଶିମିଳିପାଳ ଯାଇଛନ୍ତି?
ହଁ ହଁ ଯାଇଚିବା।
ଓହୋ ହୋ ଶିମିଳିପାଳ। କିଛି ବାରିପଦାରେ ସେଇଠି କିଛି ମାନେ କିଛିକେଶ୍ବରୀ ମନ୍ଦିର।
ହଁ ହଁ କିଚିଙ୍ଗ କିଚିଙ୍ଗ୍ ମନ୍ଦିର।
ହଁ କିଚିଙ୍ଗ ମନ୍ଦିର କିଛିକେଶ୍ବରୀ ମହା ମହାତ୍ମା ଜାଣିଛନ୍ତି?
ହଁ ସେ ମହାନ ମୁଗୁନି ପଥରରେ ସେ ତ ମା ତିଆରି ଆଉ।
ହଁ ମହା ତାଙ୍କର ମହାତ୍ମା୍ୟା ଅଉଛି କି? କି ସେଇ ଯୋଉ କିଛି ଆମର ଯେତେବେ ଯୋଉ।
ହଁ
ଯଏ ପହିବ ଆମର ଯୋଉ ପାଣ୍ଡବ, ଯେତେବେଳେ ଚଉଦ ବର୍ଷ ବନବାସରେ ସେମାନେ ଗଲେ। ସେ ଚଉଦ ବର୍ଷ ବନବାସ ତାପରେ ଗୋଟେ ବର୍ଷ ହେଉଛି ତାଙ୍କର ଏତି କୁହନ୍ତି ତାକୁ ଆଉ। ଅଜ୍ଞତା ବାଷ ଅଜ୍ଞାତ ହଁ ସେ ଅଜ୍ଞତା ବାସରେ କହଲେ କି ବିରାଟ ଅ ରାଜାଙ୍କ ପାଖରେ ରହୁଥିଲେ। ଆ ଅଜ୍ଞାତ ହିଁ ରହୁଥିଲେ।
ପ୍ରକାର ହଉଥିଲା ହଁ ହଁ।
ହଁ ଭୀମ ଭୀମ ଥିଲେ ସେ ହଉଛନ୍ତି କଣ କୁହନ ତାକୁ ହ ରୋଷେଇ ଶାଳା ପାଇଁ ତାପରେ ଆମର ହଉଛି। ସେ କଣ କୁହନ୍ତି ଏ।
ଅର୍ଜୁନ
ଅର୍ଜୁନା ଅର୍ଜୁନା ନର୍ଥଣିଥିଲେ ଆଉ ତାପରେ ତାପରେ ଯୁଧିଷ୍ଠିର ହଉଛନ୍ତି ତାଙ୍କ ରାଜା। ସା ଷ୍ଟିର ଙ୍କର ଅନ ଯୋଉ ଯୁଧିଷ୍ଟିର ଥିଲା ତାଙ୍କର ଇଏ ରାଜାଙ୍କର ରାଜାଙ୍କର ଇଏ
ତାଙ୍କର ଥିଲେ, ବିଦୁଷକ ଥିଲେ ବିଦୁ ବିଦୁଷକ ବିଦୁଷକ ଥିଲେ ହଁ।
ତ ସେ କଣ ହେଲା କି ହଁ? ଯେତେବେଳେ ବିରାଟ ରାଜାଙ୍କ ଶଳା, ଦେଖିଲେ ଇଏ ଯୋଉ ଅ ଦ୍ରୌପଦୀ ଙ୍କ ନାଁ ଥିଲା ଶ୍ଵେତାମ୍ବର ନା କଣ ଥିଲା ବୋଧେ ତା। ତାପରେ ସେ ଯେତେବେଳେ ଦେଖିଲେ କି ସେ ବହୁତ ସୁନ୍ଦର ଦେଖାଯାଉଥିଲେ ତ ତାଙ୍କ ରେ ପ୍ରତି ତାଙ୍କ ଆ ଆଗ୍ରହ ପୁରା ଜାଗ୍ରତ ହେଇଯାଇଥିଲା।
ହଁ ଦ୍ରପଦିଙ୍ଗ ପ୍ରତି।
ହଁ ଦ୍ରୌପଦୀ ସେ ତାପରେ ସାଙ୍ଗକୁ ପଚାରିଥିଲେ ତମେ ମତେ ଭଲ ପାଉଛ ନାଇଁ କହି। ହଁ ତ ସେ ତାପରେ କହିଲେ। ଦୌପଦୀ ବହୁତୁ ଉପରେ ମାନେ, ରାଜାଙ୍କୁ କହିଲେ ଆଜ୍ଞେ ମତେ ଏମିତି ଏମତି କହୁଛନ୍ତି। ତ କିଛି ନିଆଯାଉ ତ ଅଛ ହଁ ତାପରେ ଏ ତାଙ୍କର ଯୋଉ
ପଣ୍ଡୁ ପାଞ୍ଚ ଭାଇ ତାଙ୍କର ଥିଲେ ନା ସ୍ଵାମୀ ଥିଲେ ନା। ସେ ସ୍ୱାମୀମାନଙ୍କୁ ସେ କହିଲେ ଦ୍ରୌପଦୀ କହିଲେ ଯେ କି ତାଙ୍କ ଶଳା ଯେ କିଚକ।
ହଁ।
କିଚକ ରାଜା ଯେ ହୁଁ ହୁଁ। ସିଏ ନିଜେ କହୁଛି ଯେ କି ମୁଁ ମୋ ତାଙ୍କ ପାଟରାଣୀ ହବା ଲାଗି ସେ କହୁଛି। ତେଣୁ କିଚକକୁ ହଁ ହଁ।
ତ ଦୁଦିଷ୍ଟ୍ରିର ର ସେଇଠି ତାଙ୍କର କ ଏମିତି କୁହନ୍ତି ରାଜା ଙ୍କର ଜଣେ ମାନେ ଯୋଉ ବିଦୁଷକ ବିଦୁଷକ ଥିଲେ। ସେ ତାପରେ ସେ ନିଜ ଆଡେ ସେ କହିଲେ କି ତମେ ଯୋଉ କହୁଥିଲ। ତମେ ଏତେ ଜଣ ସ୍ଵାମୀଙ୍କ ବିବାହ କରିଛ ତମ ତୃତୀୟ ସ୍ଵାମୀଙ୍କୁ କୁହ, ସେ ଆପଣଙ୍କୁ ମାନେ ଦିକ୍ ଦର୍ଶନ ଦବ। ଆଉ ଆପଣଙ୍କୁ ସାହାଯ୍ୟ କରିବେ, ତ ତାଙ୍କ ତୃତୀୟ ସ୍ୱାମୀ ହଉଛନ୍ତି ଭୀମ। ଭୀମଙ୍କୁ କହିଲେ କି ହଁ ଭୀମ ଗଛ ସେ ରୋଷେଇ ଶାଳ ରେ ଥିଲେ। ତ ଭୀମକୁ କହିଲେ କି ଏମିତି ଏମତି ମୋ ପ୍ରତି ଅନ୍ୟାୟ ହୋଇଛି। ତ ଭୀମ ଯାଇକିନା କହିଲେ ଦୋ ଦ୍ରୌପଦୀ ଙ୍କୁ ତମେ ତାଙ୍କୁ କୁହ ଏଇ ଅ ଅଖାଡା ଏରିଆକୁୁ ଆସ। ମାନେ ଏଇ ଏରିଆକୁ ଆସ। ଆଉ ଏଇ ଏରିଆ ରେ ତାପରେ କଣ କୁହନ୍ତି?
ହୁଁ।
ତାଙ୍କୁ କହିବ ମୁଁ ଏଇ ଏରିଆ ଅଛି। ତାପରେ ମୁଁ ତାର ତାଙ୍କ ଧ୍ୟାନ ଟା ମୁଁ ବୁଝିବି ଆଉ।
ହଁ।
ତ ସେଇ ଜାଗାରେ ସେ ମାନେ ଆ ଛଦ୍ମ ବେଶରେ ଆମର ଭୀମ ଥିଲେ। ଭୀମ ରହିଲେ। ହଁ କଣ କଣ କହୁଛନ୍ତି କିଛି? ହଁ ଆ ର ସେଠାରୁ ତାପରେ ଛଦ୍ମ ଭେଶରେ ସେ ରାତି ଟା ରାତି ଟାଇମ୍ ଆଖଡାକୁ ଆସିଲା ତ ଇଏ କିଚକ ଆସେ ତାଙ୍କ କୁ ତାଙ୍କୁ ଦଣ୍ଡ ଦେଲେ ପୁରା ଆଉ କିଚକକୁ ଆଉ।
ହୁଁ ବଧ କଲେ। ହଁ ସେଟା ସେ କିଚ ସ୍ କିଚେକେଶ୍ୱରୀ ଙ୍କ ଆଁ ହଁ। କିଚକଙ୍କୁ କିଚକକୁ ବଧ କରିଥିବାରୁ ମାଆଙ୍କର ନାଁ ହେଇଛି କିଚକେଶ୍ୱରୀ।
ହଁ ସେଇଠି ମା ମା ଚଣ୍ଡୀ ଅଛନ୍ତି। ଆଉ ସେଇଠି କଣ? କୁହାଯାଏ ମା ଶୁଣୁଥିଲି କି ସେ କୁହନ୍ତି କି ଯଦି ତାଙ୍କର କିଏ କିଛି ଫଟୋ ବି ମୁର୍ମୟ ପ ମୂର୍ତ୍ତି ର ଯ ଫଟୋ ଯଦି ଉଠେଇବ ତାଙ୍କ ଉପରେ ବି ମାନେ ତାଙ୍କର ମାନେ ଦଣ୍ଡ କି ଯେମିତି ମୃତ୍ୟୁର ତାରଣ ବି ସେ ବି ବନି କରନ୍ତି। ତାଣ୍ଡା ସେ ଯୋଉ ପ ଟୋ ଟା ଉଠାଇଲେ ତେ ବ ତାଙ୍କ ସାମ୍ନା ପଟ କିଏ ଉଠାନ୍ତି ନାହିଁ।
ଉଠାନ୍ତି ନାହିଁ ହଁ ହଁ। ମୁଁ ଏତେ କଥା ଜାଣିନଥିଲି ଆପଣ ଯାହା ହଉ ବହୁତ କଥା ଜାଣିଛନ୍ତି ତ।
ହଁ ହଁ ହଁ। ମତେ ଜଣେ କଇ କହିଲେ ତ ସେଥିପାଇଁ ଆପଣଙ୍କୁ କହିଲି ଆଉ।
ହଁ ହଁ। ତାପରେ ସେଠି ବି ମୁଗୁନି ପଥର ସବୁ ଜିନିଷ ଗୁଡା ସାମଗ୍ରୀ ମିଳେ।
ହଁ ମୁଗୁନି ପଥର ମିିଳେ।
ମୁଗୁନି ପଥର ଜିନିଷ ସବୁ ତାଙ୍କର ୱା ହଁ ତାଙ୍କର ମୂର୍ତ୍ତି ସବୁ ବିଭିନ୍ନ ପ୍ରକାର ମୂର୍ତ୍ତି, ଗଣେଶ ମୂର୍ତ୍ତି ଆଉ ଅନ୍ୟାନ୍ୟ ମୂର୍ତ୍ତି ସବୁ ମିଳେ ପ୍ଲସ୍ ହେମଦସ୍ତା ଆଉ ଶିଳଶିଳ। ପୂଆ, ଏସବୁ ଜିନିଷ ଗୁଡାକ ବି ସେଠି ମିଳେ। ହଁ ମୁଁ ସେଠି ବୁଲି ଛି ଅବଶ୍ୟ ଏତେ ମାହାତ୍ମ୍ୟ ବିଷୟ ଜାଣିନଥିଲି। ଆପଣଙ୍କ ଠାରୁ ଜାଣିଲି। ହଁ ହଁ।
ତାପରେ ଆମର ସେଠି ସେ ଶିମିଳିପାଳ ବି ଅ ଛି। ଶିମିଳିପାଳ ଯେବେ ଯିବେ ସେଇଠି ଆମର
ଯସିପୁର ଦେଇକି ଯାଇଥିବେ। ଯସିପୁର ଗାଡ଼ିରେ ଯାଇଥିବେ ତ ବୋଧେ ଆପଣ?
ହଁ ହଁ ମୁଁ ସେଇଠି ଆମର ଯୋଉ ରହୁଥିଲୁ ପାଖା ପାଖି ରହୁଥିଲି ମାନେ ପାଖା ଦୂର ଅଛି। ଆମର ଯୋଉ ଦେବଗଡ ପାଖାପାଖି ରହୁଥିଲୁ। ସେଇଠୁ ତାପରେ ଆମେ ଗାଡି ବୁକ କରିଲୁ କେଉଁଝର ବାଟ ଦେଇ ଗଲୁ। ଯାଇକିନା ପର ପାରାଦ୍ୱୀପ ପହଞ୍ଚିଲୁ ପାରଦୀପ ନେ ବାରି ପଦାରେ ପହଞ୍ଚିଲୁ ସେଠି ଅ ଯଶୀପୁର, ଯଶିପୁରରେ ଯାଇକି ସେଇଠି ଆମେ ରା ତି କଟେଇଲୁ। ମାନେ ଗୋଟେ ହୋଟେଲ କୁହା ହେଇଥିଲା ଉମ ଆ ସେ ହୋଟେଲରେ ଆମେ ରାତି-ରାତି ପୁରା କଟେଇଲୁ। ରାତି କଟେଇ ସାରିଲା ପରେ ତାପରେ ସେଉଠୁ ତାପରେ ପରଦିନକୁ ଆମେ ଶିମିଳିପାଳ ଗଲୁ, ପାଳ ଯେତେବେଳେ ଗଲୁ ସ ଶିମିଳିପାଳ ବଡ ଏରିଆ ସବୁ କାହିଁନା ଆମର ଏଠି ତାକୁ କୁହାଯାଏ ଅଭୟାରଣ୍ୟ କୁହାଯାଏ। ତାପରେ ଶିମିଳିପାଳକୁ କୁହାଯାଏ କି ଏ ତ ପ୍ରାୟ ବ୍ୟାଘ୍ର କୁ ସଂଘ୍ରାଳୟ ବି ଜାଗା କୁହାଯାଏ। ତାକୁ କୁହା ଯାଇକି। ଏହି ଉପାୟ ବି ଆପଣଙ୍କର ଅଛି ଇଏ ଯୋଉ କଣ କୁହନ୍ତି। ଉଁ ହଁ ଯୋଉ ଓଡିଶାର। ଦ୍ୱିତୀୟ ବୃହତମ ନ ବନିନି ଏ ଝରଣା ଝର ଝରଣା ଝରଣା ଝରଣା ବି ସେଇଠି ଅଛି। ଚିଲ ବରେ। ନାଇଁ ଦେବ୍ରୀଗଡ ନୁହେଁ ବହରାଇ ପାଣି ଦେବ୍ର୍ରୀଗଡ ଆମର ହଉଛି। ଦେବ୍ରିଗଡ ଆମର ହାଇଅ ହଁ ହଇରାକୁଦ ପାଖରେ ଅଛି ଦେବ୍ରିଗଡ।
ହଁ ହଁ ହଁ ହଁ ସେଇଟା ବି ଅଭୟାରଣ୍ୟ।
ହଁ ସେଇଟା ବି ଗୋଟେ ଅଭୟାରଣ୍ୟ ତ ସେଇଠି। ତ କଣ କୁହନ୍ତି କି। ସେଇଠି ଝରଣା ସେଇଠି ପୁଣି ସେ ଆମେ ଯୋଉ ଯାଇଥିଲୁ ଭିତରକୁ। ଭିତରୁ ବହୁତ ଜଙ୍ଗଲ ଫଙ୍ଗଲ ଥିଲା ପରା। ତାପରେ ସେଇଠି କଣ କୁହନ୍ତି ଗୋଟେ ମହୁଝରା ଗୋଟେ ଜାଗା ଗୋଟେ ଅଛି ପାହାଡରେ।
ପାହାଡ଼ରେ ସେଠି ବି ମ‌। ସେଇଟା ବି ଦେଖିଛୁ ଏ ବିରାଟ ଗଛ କେତେ ବର୍ଷର ଗଛ ବି ଗୋଟେ ସେ ତା ଭିତରେ ଅଛି। ଆଉ ମହୁ ମହୁ ସଂଗ୍ରହ ବି ସେଠୁ କରାଯାଏ।
ହଁ ମହୁ ସଂଗ୍ରହ ମହୁ ଧରା ଏରିଆ ତାପରେ ଆପଣଙ୍କର ହଉଛି।
କା ଆ ଆଦିବାସୀ ଅଞ୍ଚଳ ଏରିଆ ତ ତେଣୁ ସେଠି ମଧ୍ୟ ବି। ବନ୍ୟ ଜାତୀୟ ଜିନିଷ ବି ବହୁତ ମିଳେ ସେଠି।
ହଁ ବନ୍ୟ ଜାତିଅ ସବୁ ଜିନିଷ ମିଳିବ। ଗଛଲତା ସବୁ ଅଛି ତାପରେ ଆପଣ ତା ଭିତରେ ବି ବହୁ ଆଦିବାସୀ ଲୋକ। ଲୋକ ରହୁଛନ୍ତି ତାପ ସେଇଠି ସେଇଠି ବି। ଘର ବି ଅଛି ଘର ଅଛି ହେଲେ ତାଙ୍କ ତାଙ୍କ ଯୋଉ ସେମାନେ ଯୋଉ ବିଦ୍ୟୁତ। ତା। ସେମାନେ ଯୋଉ ନାଇଁ ଯୋଉ ସୋଲାର ସୋଲାର ବିଦ୍ୟୁତ ୟୁଜ କରକିନା ରହୁଛନ୍ତି। ଆଉ। ଯାହା ଯାହା ଫଳମୂଳ ସେଇଟା ଖାଉଛନ୍ତି ନିଜେ ଦଉଛନ୍ତି ଚଳୁଛନ୍ତି ପୁରା ଆଉ। ସେଇଠି ଜନଜାତି ଲୋକ।
ତ କରୁଛନ୍ତି ମୁ ଅବଶ୍ୟ ଯାଇଛି ଯେ ସେଠିବି ଚାଷବାସ। ସେ ଯୋଉ ଆଦିବାସୀ ଅଞ୍ଚଳ ଲୋକମାନେ ସେ ଜମି କି ବି ସେଇ। ସିମିଳିପାଳ ଜଙ୍ଗଲ ଭିତରେ ମଧ୍ୟ ବି ଚାଷବାସ କରିକି ମଧ୍ୟ ରହୁଛନ୍ତି।
ଆଜ୍ଞା ଆଜ୍ଞା।
ହଁ। ରହିଛନ୍ତି ତାପରେ ବି ଶିମିଳିପାଳ ମଝିରେ କିିନି ତାଙ୍କର କଟେଜ ସିଷ୍ଟମ୍ ରହିଛି। ଖାଇବାର ବ୍ୟବସ୍ଥା। ରହିଛନି ଯୋଉ ଟୁରିଷ୍ଟ। ମାନ ଯିବେ ତାଙ୍କର ବି ଖାଇବା ବ୍ୟବସ୍ଥା ବି ସେଠି ବି ଅଛି। ଆପଣ ସେ ଆପଣ ସେଠି ଖାଇଛନ୍ତି।
ସେଇଠି। ଆଁ। ହଁ ସେଇଠି ଯୋଉ ଖାଇବା ବ୍ୟବସ୍ଥା କରିଥିଲେ ଭାତ ଡାଲି। କିଛିଟା ମାନେ ଟିକେ ଖଟାଳିଆ ଜିନିଷ ଗୋଟେ କରିଥିଲେ ତରକାରୀ କରିଥିଲେ। କିନ୍ତୁ ଆପଣ କହୁନ ସେଇଠି ଆଗୁଆ ଆପଣଙ୍କୁ ଗୋଟେ ରିଜର୍ଭ ମାନେ ବୁକ୍ କରିବାକୁ ପଡିବ। ତ ଟିକେଟ ବୁକ୍ କରିବାକୁ ପଡିବ ଟିକେଟ ବୁକ କରିକିନା ସେ। ଖାଇବା ପାଇଁ ଟିକ ବୁକ୍ କରିବକୁ ପଡିବ ସେଇଠି ବି କଟେଜ ଅଛି କଟେଜ ର ପ୍ରାୟ। ମାନେ ଯୋଉ ଦରମ ଦାମ ଟା ହେଇକି ସେଇ। ଛଅ ହଜାର ସାତ ହଜାର ପଖା ପାଖି ଦ ମାନେ। ଅଧି ଦିନକୁ ଛଅ ହଜାର ସାତ ହଜାର।
ହଁ ଲୋକମାନେ ବି ରହୁଛନ୍ତି କଟେଜରେ ରହୁଛନ୍ତି ରହୁଛ ରାତି ସମୟରେ। ପଶୁ ସବୁ ବାହାରନ୍ତି ଝରଣାରେ ପାଣି ପିଇବା ପାଇଁ। ତାକୁ ଦେଖିବା ଲାଗି ମାନେ କଟେଜ ରହୁଚନ୍ତି ଲୋକ।
ଲୋକ ରହୁଛନ୍ତି ସେ ତା ପାଇଁ ବି ପଇସା ଖର୍ଚ୍ଚ କରେଇଚନ୍ତି ଡା ଦେଖୁଛନ୍ତି ଏଠି ତାଙ୍କ କେନ୍ତି ଖାଇବାଟା ରାତି ରାତି କାହିଁକି ନା ଦିନ ବେଳା କଣ ଆସି ଲୋକମାନେ ଅସୁଚନ୍ତି ତ ତାଙ୍କୁ ଦେଖି କିନା ସେମାନେ ଲୁଚି ଯାଉଛନ୍ତି ରାତିବେେଳା ଆସୁଥିବେ ଡର ଲୁଚିଯାନ୍ତି। ରାତିବେଳା ଆସିକିନା ଆଉ ପାଣି ପାଗ ଆସନ୍ତି ରାତିରେ ବି। ତାଙ୍କୁ ଦେଖନ୍ତି କେମିତି ଦେଖା ଯାଆନ୍ତି। ନା ନା ମୁଁ ବୁ ମୁଁ ଯାଇ ସେଇ ଯାହା ସିମିଳିପାଳ ବାହାରେ ମୁ ଯାଇକି ରହିଚି ଏ ଯୋଉ ଆମର ଯୋଉ ହୋଟେଲ ବୁକ୍ କରେ ସେଇଠି ବିଲ୍‌ ଏ ନାଇଁ ଜଙ୍ଗଲ ସ ବୁଲାବୁଲି ଦିନ ବେଳା କଲି ରହିବା ପାଇଁ ଆଉ କିଏ ଖର୍ଚ୍ଚ କରିବ। ପଇସା ପତ୍ର ଆଉ ପ ଏତେ ଖର୍ଚ୍ଚ କରି କିଏ ରହିବ ଯାହା ଜଙ୍ଗଲ ବଣ ଦେକ୍ ଥିରି ଆସିବି ଆଉ।
ତାପରେ ପୁଣି ରିଟର୍ଣ୍ଣ କଲେ କଉଠି।
ରିଟନ୍‌ କରିକି ସେଇ ଆମର ହବ ସେ ଗାଡି ଓ ଗାଡି ଦ୍ଵାରା ଆମେ ରିଟନ୍‌ କଲି। ହଁ ଚାଲିସ୍‌
ଫେରି ସେଇଠି ରହିଲା ପରେ ପୁଣି ଫେରିଯିବେ ବସ୍ ଫସ୍ ରୁ ବୋଧେ ଆଉ। ନା ଗା ପର୍ସନାଲ୍ ଗାଡ଼ି ନେଇକି ଯାଇଥିଲେ।
ନାଇଁ ନାଇଁ ପସନାଲ ବା ବସ୍ ନାଇଁ ସେ ପସନାଲ୍‌ ଗାଡି ଥିଲା ପସନାଲ୍ ଗାଡି ସେ ପୁଣି ଦେବଗଡ ରୁ
ଫେରିଲେ ଆଉ ହଁ ହଁ ହଁ ହଁ ଆମର ବି ସେଇବଲିଆ ହଁ। ହଉ ହଉ ହଉ ହଉ ହଁ ହଉ ରଖନ୍ତୁ ରଖନ୍ତୁ ହୁଁ।